ହ୍ୟାଲୋ ସାର୍ ନମସ୍କାର। କେମତି ଅଛନ୍ତି।
ହଁ ନମସ୍କାର ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ଭଲ ଅଛି ସେମିତି ଟିକେ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ୍ ଟିକେ ଆଜି ସକାଳୁ ଅଛି। ତ ସେଥିପାଇଁ ଟିକେ ମାନେ ଭଲ ଲାଗୁନି ନହେଲେ ବାକି ସବୁ ଠିକ ଅଛି।
ଆଚ୍ଛା ଖିବାର କିଛି ଅସୁବିଧା ହଉଛି କି?
ହଁ ନାଇଁ ଖିଆ ପିଆରେ ସେମତି କିଛି। ଅସୁବିଧା ନାହିଁ କିନ୍ତୁ? ଯୋଉ ରଜ ଥିଲା। ସେ ପିଠା ପିଠି। ଏ ସବୁ ଥିଲା ନା ସେ ଗୁଡାକ। କ ମାନେ ବାସି ପିଠା ଗୁଡାକ। ବିରି ଜିନିଷ ନା ଖାଇକି ଟିକେ ଗ୍ୟାସ୍ ହେଇଯାଇଛି।
ଓହୋ ଏମିତି।
ବେଶି ବି ଦେହ ଖରାପ୍ ନାହିଁ ଠିକ୍।
କିଛି ମେଡିକାଲ୍ ନହେଲେ ଗଲେନି ଡକ୍ଟର ଦେଖେଇ ଦେଇଥାନ୍ତ ନ ହେଲେ।
ନା ନା ମୁଁ ମେଡିକାଲ ଯାଇନି କାହିଁକି ନା ଟିକେ ମାନେ ଏଇ ଯୋଉ ପ୍ରକୃତିର ଓସ୍। ଓଧ ହାଲୋ ହାଲୋ। ହ୍ୟାଲୋ।
ହାଲୋ
ହ୍ୟାଲୋ, ହଁ ଶୁଭା ଗଲା ନା? ହଁ ମୁଁ କହୁଥିଲି ହେ ଏଇ ଯୋଉ ଆମର ଔଷଧ ଟିକେ ମାନେ ବେଲପତ୍ର ଟିକେ ସକାଳୁ ଖାଉଛି ନା। ସକାଳୁ ବେଲପତ୍ର ଗୋଲମରିଚ ଖାଇଲେ ଭଲ ହେଇଯାଏ ଗ୍ୟାସ୍।
ବେଲ ପତ୍ର ଖାଇଲେ ଗ୍ୟାସ୍ ଭଲ ହେଇଯାଏ?
ହଁ ସକାଳୁ ଖାଲି ପେଟରେ ବେଲ ପତ୍ ବେଲପତ୍ର ଆଉ ଗୋଲମରିଚ ଖାଇଦେଲେ ଚାରି ପାଞ୍ଚ ଦିନ ଖାଇଦେଲେ ଗ୍ୟାସ ଭଲ ହେଇଯାଏ। ତା ସହିତ କଣ କି ଆମେ ଯଦି ମେଡିସିନ ଖାଉଛୁ ମେଡିକାଲରୁ ଯାଇକି? ତାହେଲେ ସେଇଟା ତାର ସାଇଡ ଇଫେକ୍ଟ ରହୁଛି।
ଉଁ, ସାଇଡ୍ ଇଫେକ୍ଟ ତ ରହୁଛି। କିନ୍ତୁ ଆମେ ଆଜିକାଲି ଯୋଉ ପରିବେଶରେ ଯୋଉ ଦୁନିଆରେ ବର୍ତ୍ତମାନ ବଞ୍ଚୁଚେ। ଆମକୁ ସବୁ ଜିନିଷର ଇନସଟାଣ୍ଟ ସଲ୍ୟୁସନ୍ ଦରକାର। ଯେମିତି ଖରା ହେଲା ସାଙ୍ଗେ ସାଙ୍ଗେ ଏସ କି ଦରକାର। ଶୀତ ହେଲା ରୁମ୍ ହିଟର୍ ଦରକାର। ଅ ନହେଲେ ଗରମ ପାଣି ନହଲେ ଗାଧେ ଦେଖୁନ ଆମେ ତ ସେଇ ଭଳିଆ ସାଙ୍ଗେ ସାଙ୍ଗେ ଆମ ବଡି ଏମିତି ହେଇଗଲାଣି। ଆମକୁ ସାଙ୍ଗେ ସାଙ୍ଗେ କିଛି ସଲ୍ୟୁସନ ଦାରକାର ନହେଲେ ହେଇପାରୁନି।
ହଁ କିନ୍ତୁ ଅ କିନ୍ତୁ ଦେଖନ୍ତୁ। ଏଇ ଯୋଉ ଆପଣ କହିଲେ ଇନଷ୍ଟାଣ୍ଟ ସଲ୍ୟୁସନ୍ କଥା ୟା ଅପେକ୍ଷା ଆପଣ ଯଦି ଦେଖନ୍ତୁ ଏହାର ସାଇଡ ଇଫେକ୍ଟ ବି ଅଛି ସେ କୌଣସି ନା କୌଣସି ଇୟେରେ ଆମକୁ କଣ କରୁଛି ଦେଖନ୍ତୁ ଯେମିତି ମୁଁ କହୁଛି ପାରା ଠାମଲ ଆମେ ଖାଇବା ହେଲା। ତ ପାରାସିଟାମୋଲ ଅଧିକ ଖାଇବା। କିମ୍ବା ପେନ୍କିଲର ଅଧିକ ଖାଇବା କି କଣ ଏଇ ସବୁ ଧୀରେ ଧୀରେ ଆମକୁ ହଠାତ୍ ଜଣା ପଡ଼େନି ଧୀରେ ଧୀରେ ଆଜିକାଲି ଦେଖିବେ ବହୁତ ଲୋକଙ୍କର ହାର୍ଟ ଡିଜିଜ୍ ଆ ମାନେ ଅର୍ଗାନ ଫେଲ୍ ଏଇ ସବୁ ଏଇ ସବୁ ରହୁଛି ଯ ଆମେ ଏଇ ଜିନିଷ ହିଁ ଯଦି ଆମେ ମାନେ ଆମର ସ୍କିନ୍ ବି କଥା ହଉ ଏଇ ତ ଶରୀରର ଅର୍ଗା ମାନେ ଭିତର ଅର୍ଗାନ କଥା ଆମେ କହିଲେ। ମାନେ ଯେକୌଣସି ବି ଡିଜିଜ୍। ଯେଉଁ ସବୁ ଜିନିଷର ଆମର ଆୟୁର୍ବେଦିକ ଟ୍ରିଟମେଣ୍ଟ ଅଛି ବା ମାନେ ଆମ ଆମ ହାତ ପାହାନ୍ତାରେ ସବୁ ଅଛି। ତ ୟାକୁ ଏଇଟା ବି ଯଦି ଆମେ ଭଲରେ କରିବା ଆମକୁ ଏମିତି କିଛି ପା ଗ୍ୟାସ୍ ଇଞ୍ଜେକ୍ସନ କି ମେଡ଼ିସିନ ନେଇଗଲେ। ମୁଁ ହୁଏତ ଘଣ୍ଟେ ଦି ଘଣ୍ଟାରେ ଭଲ ହେଇଯିବି। କିନ୍ତୁ ଏଇଟା ମୋତେ ଦିଇ ଦିନ ଘଣ୍ଟେ ଲାଗିବ ସତ
କିନ୍ତୁ ଭବିଷ୍ୟତରେ ଏଇଟା ଆମ ପାଇଁ ଅସୁବିଧା ରେ ପଡିବ ଅ ଆଚ୍ଛା। ଠିକ ଅଛି ଯଦି ଆପଣ ଯଦି କିଛି ଜାଣିଛନ୍ତି। ଯେମିତି କି ଯଦି ସେ କଥା କହୁଛନ୍ତି। ତାହେଲେ ମୁଁ କହୁନି ଯେ ଖାଲି ଆଜି ସେ ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ହଉ ସେ ଯୋଉ ଆମର ର ପାରାସିଟାମଲ କଥା ଏଇ କଥା କହୁନି କେତେବେଳେ ଜର ହୁଏ କେତେବେଳେ ଆମ ଥଣ୍ଡା ହୁଏ ବିଭିନ୍ନ ପ୍ରକାର ଜିନିଷ ସବୁ ଥାଏ। ତାହେଲେ କଣ କଣ ସବୁ ଆମେ ଯେମିତି କିି ଦେଶୀ ଉପଚାର ଯଉଟା କୁହାଯାଏ। ଆମେ ସେଗୁଡା ସଵୁ କଣ କଣ କରିପାରିବା ଯେମିତି କିି ଆମେ ମାନେ ମେଡିସିନ ଖାଇକି ଯଦି ଆମର ସାଇଡ ଇଫେକ୍ଟ ରହୁଛି। ତାହେଲେ ଆମେ କଣ ଏମତି କିଛି ବ୍ୟବହାର କଲେ ଯୋଉଟା କି ଆମ ପାଇଁ ସହଜ ସାଧ୍ୟ ହେଇପାରିବ। ଅଳ୍ପ ପଈସାରେ ହେଇପାରିବ ତା ସାଙ୍ଗରେ ଆମ ଦେହ ପାଇଁ କିଛି ପ୍ରଭାବ ପଡିବନି ମୁଁ ଏଇଭଳିଆ କିଛି ଯଦି ଦି।
ହଁ ମ ହଁ ନିହାତି କହିବି ଶୁଣନ୍ତୁ ଯେମିତି ଆମେ କ ତୁଳସୀ ଯେମିତି ଆପଣ କହିଲେ ଥଣ୍ଡା ଖାସ ଏଇଟା ତ ମାନେ ପ୍ରତିଟି ଋତୁ ପରିବର୍ତ୍ତନ ହେଲା ମାନେ ଘରେ ଘରେ ସମସ୍ତଙ୍କୁ ସେଇଟା ହଉଛି। ଥଣ୍ଡା କାଶ ଟା ତ ସେଇଟା ପାଇଁ ସବୁ। ଠୁ ଭଲ ମାନେ ଆଉ ପୁଣି ଆମ ଯୋଉ ମେଡିସିନ ଖାଉଛେ ତାଠୁ ବି ଅତି ଶୀଘ୍ର କାମ ଦବ ଯଦି ଆମେ ତୁଳସୀ ଏ ଆଉ ତୁଳସୀକୁ ତୁଳସୀ ପତ୍ର ଆଣିକି ବାଟିଦବା। ଆଉ ତା ରସ ସହିତ ଟିକେ ଅଦା ଛେଚିକି ପିଇଦେଲେ। ସେଇଟା ଭଲ ହେଇଯିବ।
ହୁଁ ନାଇଁ ଏଇ କଥା ଟା ମୁଁ ଶୁଣିଥିଲି କୋଉ ସମୟରେ କହିଲେ ଯେତେବେଳେ ଯୋଉ ଆମର କୋରୋନା ଚାଲିଥିଲା। ଅ ସେଇ ସମୟରେ ମୁଁ ଶୁଣି ଯଉଟା ଯଉ କହୁଥାନ୍ତି ଗୋଟେ କାଢା। ମାନେ ଯୋଉ ସେ ଚାହା କରନ୍ତି ସେଥିରେ ଅଁ ମାନେ ମୁଁ ଯାହା ଶୁଣିଛି ସେଇଟା କୁହନ୍ତୁ ମାନେ ମାନେ ଦେଖିବା କହୁଛି। ସେ ଯୋଉ ଗୋଟେ ଗୁଳୁ ଗୁଳୁଚି ଗଛ ଗୋଟେ ଥାଏ ଅ ସେଇ ପତ୍ର ଯେଉଁଟାକି ତାର ବଟିକା ବି ମିଳୁଛି କିନ୍ତୁ ସେଇଟା ଆମେ ପତ୍ର ବି ସେ ସମୟରେ ପାଇଥିଲୁ ଅ ଗୁଳୁଚି ଆ ଦେନ୍ ତାପରେ ଆମର ହେଲା ତୁଳସୀ ଅ କିଛି ସେ ଅଦା ଆଉ ତୁଳସୀ ପତ୍ର, ତେଜପତ୍ର ଗୋଲମରିଚ, ଅଶ୍ଵଗନ୍ଧା ଆଜ୍ଞା ହଁ ଅଶ୍ୱଗନ୍ଧା ଅ ଏଇ ସବୁ ମିଶେଇ ସାରିଲା ପରେ ଯେତେବେଳେ ସେ ଯୋଉ ଚା ଟା ପିଆଯାଏ ସିଝେଇକି ପିଆଯାଏ ନ ଗରମ ଗରମ ଲାଗେ ବହୁତ କଡ଼ା ଲାଗେ କିନ୍ତୁ ଦେହ ପାଇଁ ବହୁତ ଭଲ ଥିଲା ସେ ସମୟରେ କରୋନା ସମୟରେ ବହୁତ ପିଇବା ପାଇଁ ଆମକୁ କୁ କୁହାଯାଉଥିଲା ଏଇଟା।
ହଁ ତାପରେ ଦେଖନ୍ତୁ ହୁଁ ଥଣ୍ଡା ପାଇଁ ସେଟା ବହୁତ ବହୁତ ଶୀଘ୍ର କାମ ଦିଏ ପୁଣି ତାପରେ ଦେଖନ୍ତୁ ଆପଣ ଆମର ଦେଖନ୍ତୁ ଥଣ୍ଡା ତାପରେ ଗୋଟେ କଫ ବି ଲାଗି ରହୁଛି ଆମକୁ ପ୍ରାୟତଃ ମାନେ କଫ ଯଦି ହଉଥିବେ ଏଇ ଯୋଉ ଆମର ଗୁଆ ଘିଅ ହେଇଗଲା ଦେଶୀ ଘିଅ ହେଇଗଲା ଅ ତାକୁ ଗରମ କରିକି କି ଗୋଟେ ଚାମଚ ଲେଖାଁ ସକାଳୁ ଗୋଟେ ଚାମଚ ଆଉ ସନ୍ଧ୍ୟାରେ ଗୋଟେ ଚାମଚ ଏମିତି ଯଦି ଦିନେ ଦେଢ ଦିନ ମାନେ ତିନି ଚାମଚ ଖଣ୍ଡେ ଖାଇଥିବ କଫ ଭଲ ହେଇଯିବ। ତାପରେ ଆହୁରି ଏମିତି ବହୁତ ଜିନିଷ ଅ ଦେଖିଥିବେ ଆମର ମାନେ ବହୁତ ସ୍କିନ୍ ଡିଜିଜ ଦେଖାଯାଏ ସ୍କିନ୍ ଡିଜିଜ ଇନ ଦ ସେନ୍ସ ମୁଁ କଣ କହୁଛି ମାନେ ଯେମିତି ହଠାତ୍ କୁଣ୍ଡେଇ ହୁଏ ଟିକେ ଟିକେ ଫଳି ମାନେ ଏମତି ରେଗୁଲାର୍ ନୁହେଁ ସ୍କିନ୍ ଡିଜିଜ କିଛି ନୁହଁ ସେଇଟା କିନ୍ତୁ କେତେବେଳେ କେମିତି ସେଇଟା ଆମ ଦେହରେ ବାହାରିଯାଏ। ତ ସେମିତିଆ ସ୍କିନ ଡିଜିଜ ଟାଇମ୍ ରେ ସବୁଠୁ ମାନେ ଯାହାବି ହେଇଥାଉ ତେନ୍ତୁଳି ମାନେ ସେ ତେନ୍ତୁଳିକୁ ଟିକେ ଭିଜେଇ ଦେବେ ଆଉ ପାଞ୍ଚ ମିନିଟ୍ ଖଣ୍ଡେ ତା ତାର ଯୋଉ ରସ ବାହାରିବ ତାକୁ ଦେହରେ ଲଗେଇ ଏବେ ମାନେ ଦେଖିବେ ଗୋଟେ ଟେନ୍ ମିନିଟ ଭିତରେ ଆପଣଙ୍କ କୁଣ୍ଡା ଭଲ କୁଣ୍ଡିଆ ଭଲ ହେଇଯିବ।
ସତରେ ଆଚ୍ଛା ଆଉ ଗୋଟେ କଥା ମୁଁ ଏଇଠି କହିବି ଅ ଆମେ ବେଳେ ବଳେ ସେମତି କିଛି ସ୍କିନ୍ କଥା ଆସିଲେ ଅ ଏବେ ତ ନୁହେଁ କୋଉ ମାନେ ବେଳେ ବେଳେ ଆସେ ସେ କୁହନ୍ତିନି ନିମ୍ବ ସାବୁନ ଲଗାଅ। ଯୋଉଟା କିି ଆମର ମ ବିଭିନ୍ନ ପ୍ରକାର ନିମ୍ବ ଆସେ ବିଭିନ୍ନ କମ୍ପାନୀର। ଆମେ ଲଗାଉ ତ ମୁଁ ବେଳେ ବେଳେ ଭାବେ ନିମ୍ବ ସାବୁନ ଆମେ କାହିଁ ଲଗେଇବା? ଆମ ପାଖରେ ତ ଇଛ୍ ଇଲି ଆଭେଲେବୁଲ ହେଇପାରୁଚି କୋଉଟା ଆମ ନିମ୍ବ ପତ୍ର। ସେଇଟା ଆଣିକି ବାଟିିକି ଏଥେରେ ଦେହଉଡା ସେରା ଲଗେଇବାନ କାହିଁକି? ସିଏ କଣ ଠିକ ରହିବ?
ନାଇଁ ଶୁଣନ୍ତୁ ଆମେ ନିମ୍ବ ପତ୍ରକୁ ଯୋଉ ସିଝେଇ ଦେଇକି ଲଗେଇବାଟା ସେଇଟା ସବୁଠୁ ଭଲ ରୁହେ। ମାନେ ସିଝେଇ ଦେଇକି ସେଇ ପାଣିକୁ ଗାଧେଇଦେବା ଉଷୁମ ମାନେ ସେଇ ପାଣିଟା ଦେଖିବ ପୁରା ଗ୍ରୀନ୍ ହେଇଯିବ ସେଇଟା ଆଉ ସେଇଟା ଦେଖିଥିବେ ଆମର ଯୋଉ ଅ ହାଡ଼ ଫୁଟି ଏସବୁ ହୁଏ ସେଇଟାରେ ବୋହୁତ ନିମ୍ବ ପତ୍ର ୟୁଜ୍ କରାଯାଏ। କିନ୍ତୁ ମୁଁ ଏଇଟା ଯୋଉ କହିଲି ଆ ଆପଣଙ୍କୁ ଅ ହଠାତ୍ ସ ମାନେ ପ୍ରାୟତଃ କେତୋଳେ କେମତି ଯୋଉ ସ୍କିନ୍ ଇରିଟେସନ୍ ହୁଏନି? ମାନେ ରେଡ ରେଡ ହେଇଯାଏ। ଟିକେ ଇଏ ହେଇଯାଏ। ମାନେ ଟେନ୍ ମିନିଟସରେ ଆ ଆପଣଙ୍କର ଭଲ ହେଇଯିବ ମାନେ ଏ ଯୋଉ ତେନ୍ତୁଳି ପାଣି ଲଗେଇ ଦେବେନା ଲଗେଇଦେବ ଟେନ ମିଣ୍ଟସ ପରେ ଗାଧେଇଦେବେ ତାପରେ ଆଉ ହବନି। ହେଲେ ତାପରେ ପୁଣି ଆଉଥରେ ସେମତି କେବେ ଯଦି
ସେ ବେଳେ ବେଳେ ହୁଏ ଆଉ ଗୋଟେ କଥା ଆସେ ମାନେ ଅ ଯେମିତି କିି ଚୁଟି ଉପୁଡ଼ି ଯାଏ। କିମ୍ବା ଆମର ସେ ଯୋଉ ଗୋଟେ ର ରୁପି
ହଁ ହଁ ହଁ ହଁ ତାର ଗୋଟେ ସବୁଠୁ ବେଷ୍ଟ ରେମେଡ଼ି ଯୋଉଟା କି ମୁଁ ତିନି ଚାରିଟା ରେମିଡ଼ି ଟ୍ରାଏ କରି ସାରିଲା ପରେ ମୁଁ ପାଇଲି। ମାନେ ଆମେ ଯୋଉ ଚାହା ଚାହା ପ ଠେ ଖାଉ ଅ ମାନେ ୟୁଜ କରୁଚେ ଚାହା ପାଇଁ ସେଇ ତାହାପତେକୁ ନର୍ମାଲି କିଛି ନାହିଁ ତାକୁ ସିଝାଇ ଦେବେ। ସିଝେଇଦବେ ବହୁତ ଟିକେ ପାଣି ଦେଇକି ନା ଦିଇ ଚାମଚ ଖଣ୍ଡେ ଚାଣାପାତି ପକେଇକି ଭଲରେ ଫୁଟେଇଦେବେ। ଯେମିତି ସେ ପାଣି ଟା। ଅଧା ହେଇଯିବ। ତାପରେ ଅର୍ଧା ଅ କଥା ହେଇଗଲା ପରେ ସେ ପାଣି ଟାକୁ ତାକୁ ଥଣ୍ଡା କରିଦେବେ। କରି ସାରିକି ମୁଣ୍ଡରେ ଲଗେଇ ମାନେ ଗୋଟେ ଫିଫ୍ଟିନ୍ ଟୁ ଟ୍ୱେଣ୍ଟି ମିନିଟ୍ ରହିଯିବ। ରେ ଆପଣ ଯୋଉ ଅଁ, ହସ୍ ନେଇ ପାଣିଟା ଥଣ୍ଡା କରିଦେବେ। ହଁ ହଁ କାହିଁକି ନା ଗରମ ଜିନିଷରେ ଚୁଟି ଉପଡେ ନା ସେଥିପାଇଁ ଆମକୁ ଚୁଟି ଡ୍ରାଏ ଫ୍ରାଏ ସବୁ ସବୁବେଳେ କରିବା ମନା କରାଯାଏ ହେଲା ତ ତେଣୁ କରି ସେ ମାନେ ଥଣ୍ଡା କରିଦେବେ, ଥଣ୍ଡା କରିସାରିକି ତାକୁ ମୁଣ୍ଡରେ ଲଗେଇଦେବେ ଲଗେଇ ସାରିଲା ପରେ ପନ୍ଦର କୋଡିଏ ମିନିଟ୍ ପାଇଁ ଛାଡିଦେବେ ତାପରେ ରେଗୁଲାର ଆପଣ ଯେମତି ମୁଣ୍ଡ ସଫା କରୁଛନ୍ତି ଯେକୌଣସି ସାମ୍ପ ୟୁଜ୍ କରିକି ସେମତି କରିବେ, ଆପଣ ଥ ଥରେ ଦିଇ ଥର କଲା ବଳକୁ ରୁପି ପୁରା ଛାଡିଯାଏ, ତ ଶୀତ ଦିନ ପାଇଁ ଏଇଟା ବେଷ୍ଟ ମେଡିସିନ କାହିଁକିନା ଶୀ ତ ଦିନର ଅଧିକ ରୁପି ହୁଏ। ହଁ।
ଆଚ୍ଛା ଆଉ କିଛି ଜାଗାରେ ମୁଁ ଶୁଣୁଥିଲି ଯୋଉଟା କିି ଆମର ଘିକୁମାରି ରହେ ଆଲବେରା ସେଇଟା ବି ମୁଣ୍ଡ ପାଇଁ କିସ କାମରେ ଆସିବ ବୋଧେ।
ହଁ ସେଇଟା ଦେଖନ୍ତୁ ଆମର ଚୁଟି ଟା ପ୍ରାୟତଃ ବର୍ତ୍ତମାନର ଯୋଉ ଉଁ ଏଇ ଯୋଉ ପ୍ରଦୂଷଣ ଯୋଗୁ ସେ କଣ ହଉଛି ରଫ୍ ହେଇଯାଉଛି ଚୁ ଚୁଟି ଗୁଡ଼ାକୁ ମାନେ ସେଇ ଭଳିଆ ଆଗରୁ ଯେମିତି ସମସ୍ତେ ଚିକିଟା ମାଟିରେ ସଫା କରୁଥିଲେ ଚୁଟି। ତ ଚୁ ଚୁଟି ଯେମତି ସଫ୍ଟ ରହୁ ଏବେ ଆଉ ସେମିତି ନାହିଁ, ଏବେ କଣ ବିଭିନ୍ନ ପ୍ରକାର କେମିକାଲ୍ ଥିବା ଜିନିଷ ୟୁଜ୍ କରୁଛୁ। ତ ସିଏ କଣ କରେ ଘିକୁମାରି ଟା ପୁରା ଚୁଟିକୁୁ ସଫ୍ଟ କରେ। କିନ୍ତୁ ତାର ଗୋଟେ ଟିକେ ସାଇଡ ଇଫେକ୍ଟ କଣ ମାନେ ଯୋଉ ଯୋଉମାନଙ୍କର ଥଣ୍ଡା ଦେହ ସେମାନେ ଲଗେଇଲେ ତାଙ୍କୁ ଟିକେ ଥଣ୍ଡା ଶୀଘ୍ର ଧରିଦିଏ ଆଉ। କିନ୍ତୁ ଯଦି ଅ, ତାର ବି ଅଛି ଓ ମାନେ ନିରାକାର ଅଛି, ତାକୁ କଣ କରିବେ ନା ଯଦି ଆପଣଙ୍କର ଥଣ୍ଡା ଦେହ ହେଇଥିବେ ଆପଣ ଯୋଉ କପାଳରେ ଲଗେଇବେନି। ଅ, ମାନେ ଏ -ସ ଏଇ ଯୋଉ ରୁ ଟ୍ରେ ଚୁଟିର ରୁଟ୍ ରେ ଲଗେଇବେନି। ଖାଲି ଚୁଟି ରେ ଲଗ। ତାହେଲେ ସିଏ ଭଲରେ ଇଏ ହେଇଯିବ ମାନେ ଚୁଟି ଆପଣଙ୍କର ସେ କାମ ବି ହେବ ଥଣ୍ଡା ବି ଧରିବନି।
ଆଛା।
ସେମିତି ଆଉ ଆପଣ ଜାଣିଥିବେ ଏ ଯୋଉ କାନ ପାଚି ଯାଏ। ଆ ଛୋଟ ଛୁଆଙ୍କର। ସେ କାନ ପାଚିଲେ ଯୋଉ ଭାତରୁ ଯୋଉ ଫେଣ ବାହାରେନି। ମାନେ ଯୋଉ ଭାତ ବସା ହେଇଥାଏ ଯୋଉ। ସେ ଫେଣରେ ଟିକେ ସିନ୍ଦୁର ଲଗେଇକି ଯଦି ସେଇଠି ଲଗେଇଦେବେ ସିଏ ବି ସେ ମାନେ ଗୋଟେ ବେଳାରେ ଭଲ ହେଇଯାଏ। ଦିଥର ଖଣ୍ଡେ ଏମତି ଘଣ୍ଟାକୁ ଥରେ। ଥର ଲଗେଇଦେବେ ସେ ଭଲ। କିନ୍ତୁ ଆପଣ ଯଦି ମେଡିକାଲରୁ ମେଡିସି ନିହାତି ତିନି ଚାରି ଦିନ ଲାଗିବ।
ଆଛା ଆଛା। ମୁଁ ଆଉ ଗୋଟେ ବି ଶୁଣିଥିଲି ଗୋଟେ ଗଙ୍ଗଶିଉଳି ସୁନିଚନ୍ତି ସେଟା ମାନେ ଜର କମେଇ ଦିଏ ନାଇଁ ମାନେ ଯେତେବେଳେ ଜର ହେବା ମାନେ ଜର ହେବା ଆଗ ଆଗୁରୁ ହିଁ ଜର ଇଏହେଇଯାଏ ମାନେ ଗଙ୍ଗଶିଉଳି ର ବହୁତ ମୂଲ୍ୟ ଉଁ ମାନେ ଉଁ ମୂଲ୍ୟବାନ ଉପକାରିତା ରହିଛି କିନ୍ତୁ କିଛି ଜାଗାରେ ସେଟା ମିଳି ପାରୁନି ମୁଁ ଖୋଜୁଛି କିନ୍ତୁ ପାଉନି ବି ତାର ବହୁତ ମୂଲ୍ୟବାନ। ସବୁ ଗୁଣ ଅଛି।
ହଁ। ସେ ତ ଆଜିକାଲି ସେଇଟା ହଉଛି ଅସୁବିଧାଉ। ଯାହା ବିି ହଉ ମାନେ। ବହୁତ ଭଲ ଲାଗିଲା ଆପଣ ମୋତେ ମାନେ ମନେ ପକାଇ ଦେଲେ ସବୁ ଆମ ଘରେ ଯେଉଁ ସବୁ ଆମ ଘରେ ପ୍ରାୟତଃ ଏଇସବୁ ଜିନିଷକୁ ବହୁତ ପ୍ରିଫର୍ କରନ୍ତି ନା। ତ ଏଇ ସବୁ ଜିନିଷ ମନେ ପକେଇ ତାେଲେ ବତ ହୁଁ ଖୁସି ଲାଗିଲା।
ଆଚଛା ମତେ ବି ବହୁତ କିଛି ଜିନିଷ ଜାଣିବାକୁ ମିଳିଲା ହଉ ଧନ୍ୟବାଦ।
ଭଲ ରଖୁଛି।
ଆଜ୍ଞା।